ହ୍ୟାଲୋ।
କଣ କର
ଏବେ ବର୍ଷା ପାଗ ହେଲେକୁ ତ କୁଆଡେ ଯାଇହବୁନି ଘରେ ଅଛୁ।
ହୁଁ ହୁଁ।
ଆଜ୍ଞା ସକାଳୁ ନାସ୍ତା କରିଥିଲୁ ଏବେ ରୋଷେଇ। ହୁଁ ସରିନି ସରି ସାରିଲା ପରେ ଏଇନୁ ଖାଇବୁ ଆଉ।
ହୁଁ। ଭଲ ଆଉ ବର୍ଷା ପାଗ କେମିତି ଅଛି କେମିତି କଣ। ଭଲ।
ବର୍ଷା ପାଗରେ ଭଲ ବୋଲି ତ କୁଆଡେ ବାହାରକୁ ଯାଇ ହଉନି ବି କୁଆଡେ କେହି ଆସିପାରୁନ। ନାହାନ୍ତି ବର୍ଷା ଯେହେତୁ ପକଉଛି ବର୍ଷାରେ ଭିଜିଲେ ଦେହ ଖରାପ ହବ। ତାପରେ ବି ବର୍ଷାରେ ବାହାରିବା ବି ଭଲ ନୁହଁ। କାମ ପଇଲେ ଯିବା କାମ ନ ପଇଲେ ନାହ୍ନି। ତାପରେ ବର୍ଷା ପାଇଁ କରେଣ୍ଟ ରହୁନି ନେଟୱାର୍କ ପ୍ରୋବ୍ଲେମ ହଉଛି। ତାପରେ ଏମତି।
କଣ କରିବା ଭଲ ଆଉ। ଆଉ କଣ କେମିତି ଆପଣଙ୍କ ଆଡେ କଣ ପର୍ବପର୍ବାଣି କରୁଛନ୍ତି।
ଆମ ଆଡେ ତ ପର୍ବପର୍ବାଣିୀ ସବୁ ମାନେ ବେଶୀ ନହେଲେ ବି ଅଳ୍ପ ବହୁତରେ ସବୁ ହିଁ ପର୍ବପର୍ବାଣି ହବ। ଯେମିତି କିି ଆମର ରାକ୍ଷୀ ପୂର୍ଣ୍ଣମା ସବୁ ତ ୟା ପରେ ଓଷା ବାର ରେ ଆସି ଯାଉଛି। ଯେମିତି କି ଆମର ଏବେ ଗୋଟେ ଚିତଉ ଆମେଇସା ଆସୁଛି ରଥଯାତ୍ରା। ରଥଯାତ୍ରା ଆମର ଗୋଟେ ରଥ ହୁଏ ପଡେ ଗୋଟେ ରଥରେ ତିନି ଠାକୁର ଥାନ୍ତି ଏହେ ଏହେ ତିନି ଠାକୁର ଥାନ୍ତି ଯେମିତି କିି କୀର୍ତ୍ତନ ଆପଣ ଜାଣିଥିବେ କୀର୍ତ୍ତନ କରାହୁଏ ଆଉ ସବୁଆଡୁ ବା ମାଇଁକି ବାଜିଥାଏ ର ରଥ ଟଣା ହୁଏ ଆଉ ସେଠି ବି ଖିଚଡି ଭୋଗ ଲାଗେ ଠାକୁରଙ୍କ ପାଖରେ ର ରଥଯାତ୍ରା ଦିନ ସକାଳୁ ଭୋଗ ଲାଗିବ ସେ ଭୋଗକୁ ସବୁ ପିଲାମାନେ ପ୍ରସାଦ ଭାବରେ ପାଇଥାନ୍ତି ଆମର ଏପଟେ ଆଉ ସମସ୍ତେ ଛୋଟଠୁ ବଡ ପର୍ଯ୍ୟନ୍ତ ରଥ ଦଉଡି ଧରିକିଟାଣି ନ୍ତି ଆଉ କେବଳ ଝିଅ ପିଲା ମାନେ ହିଁ ସୁଭଦ୍ରା ରଥକୁ ହିଁ ଟାଣିଥାନ୍ତି ଆପଣ ଜାଣିଥିବେ? ଆଉ ତାପରେ ଏପଟେ ମିଠା ବଣ୍ଟା ହୁଏ ଚକୋଲେଟ ବଣ୍ଟା ହୁଏ ଭୋଗ ବଣ୍ଟା ହୁଏ ଆଉ କୀର୍ତନ କରିକରି ଯାଆନ୍ତି ରଥଯାତ୍ରା ଆମ ଓଡିଆଙ୍କର ତ ଗୋଟେ ଗର୍ବ ଥାଏ ସେ। ଥିଲାଗି ରଥଯାତ୍ରା ଦିନ ବହୁତ ଭଲ ଲାଗେ ସେଦିନ ଆମ ମହାପ୍ରଭୁ ବଡ ଠାକୁରଙ୍କର ଗୋଟେ ବହୁତ ବଡ ଦିନ ଥାଏ ସେଥିପାଇଁ ବିଭିନ୍ନ ସ୍ଥାନରୁ ବିଭିନ୍ନ ଜାଗାରୁ ପୁରୀକୁ ସମସ୍ତେ ଯାଇଥାନ୍ତି ଯେହେତୁ ଆମ ବଡ ଠାକୁର ସେଦିନ ମାନେ ଭ୍ରମଣ କରିବା ପାଇଁ ଯାଇଥାନ୍ତି ରଥରେ ବସି ମାଉସୀ ମାଙ୍କ ଘରକୁ ଆଜ୍ଞା। ବହୁତ ଭଲ ଲାଗିଥାଏ। ଏମିତି ଆମର ଏପଟେ ହଉଛି ପୁରୀ ର ରଥଯାତ୍ରା ଦେଖି ଯାଇନି ଯଦି ଡୋରି ଭଗବାନଙ୍କର ଲାଗିବ ନିହାତି ପୁରୀ ଯିବୁ କିନ୍ତୁ ଯେହେତୁ ପୁରୀରେ ଜାମ୍ ରହୁଛି ରଥଯାତ୍ରାକୁ ଆମେ ଯାଇପାରିନୁ ପରେ ଆମେ ବହୁତ ଥର ଯାଇଛୁ ପୁରୀ।
ବହୁତ ଜାଣୁ ଅଛି।
କିନ୍ତୁ ଏଇ ବର୍ଷ ସରକାର ଗୋଟେ ନିୟମ କରିଦେଇଛନ୍ତି ମାନେ ବହୁତ ବଢିଆ ନିୟମ। ସବୁଥିର ମାନେ ସୁବିଧା ରହିଛି ମାନେ ଦେହ ଖରାପ ହେଲା କି ମାନେ କାହାର ସେନ୍ସଲେସ୍ ହେଇଗଲା ମାନେ ମେଡ଼ିକାଲ ସେଇଠି ରହିଛି। ମାନେ କୋଉଠି ଗଣ୍ଡଗୋଳ ହେଲା ସେଠି ପୋଲିସ ରହିଛି। ଛି ମାନେ ବିଭିନ୍ନ ପ୍ରକାର ପାଇଁ ସାଙ୍ଗେ ସାଙ୍ଗେ ଟ୍ରିଟମେଣ୍ଟ କରିବା ପାଇଁ ସବୁ ସୁବିଧା ରହିଛି। ବହୁତ ଖୁସି ଲାଗିଲା ଏବେ ନିୟୁଜ ରେ ଦେଖେଇଥିଲେ। ଏମିତି ସବୁ ଭଲ ଲାଗୁଛି। କିନ୍ତୁ ଯେତେ ବି ସୁବିଧା ତା ରହିଲା ପରେ ବି ଯେହେତୁ ବଡ଼ ଠାକୁରଙ୍କର ଦିନ ସେଦିନ ଲୋକମାନେ ଅଧିକା ତାପରେ ଯାମ ହିଁ ର
ଏବେ ବି ଗୋଟେ ସରକାରଙ୍କର ତାଙ୍କ ହଉଛି ଯୋଉ ଗର୍ବ ଯୋଗୁ ଠାକୁରଙ୍କ ମହାଦୀପଜ ଲିଭି ଯାଇଥିଲା।
ଆଜ୍ଞା ଆଜ୍ଞା ସ୍ଥାନପୂର୍ଣ୍ବା ଦିନ ଅଛା।
ଏଥରକ ସେଭଳି ଯୋଉ ଆମର ଯୋଉ ବଳଭଦ୍ର ଅଛନ୍ତି ସି ଯେତେବେଳେ ରଥକୁ ଚଢୁଥିଲେ। ସେତେବେଳେ ତାଙ୍କର ଗଲି ପଡ଼ିଥିଲେ।
ଆଜ୍ଞା ଆର ଦେଉ ଆର ବର୍ଷ ନା ଆଜ୍ଞା ସେଇଟା। ହଁ ଦେଖିଥିଲୁ ମୋବାଇଲ ରେ ଛାଡିଥିଲେ ଯେ ଦେଖିଥିଲୁ ଆଉ ଆପଣ ତ ମୋବାଇଲ ଆଜ୍ଞା ଶୁଣନ୍ତୁ ମୋବାଇଲ ଆପଣ ୟୁଜ କରୁଛନ୍ତି ମାନେ ବ୍ୟବହାର କରୁଛନ୍ତି। ଆପଣଙ୍କ ପାଇଁ କେତେ ଦୂର ମୋବାଇଲ ଟା ମାନେ ଠିକ ଅଟେ ବା ଭୁଲ ଅଟେ?
ହଁ। ଭଲ ମାନେ ଛୁଆ ମାନେ ମୋବାଇଲ ଟାକୁୁ ଯଦି ନିଜର ଅ କ୍ୟାରିୟର ପାଇଁ ରଗେଇନି ତାହେଲେ ଠିକ ଯଦି ସେମାନେ ତା ଛଡା ଅଲଗା ରେ ଲଗେଇଲେ ତାହେଲେ ଭୁଲ ହବ। ତେଣୁକରି ଛୁ ଯେତିକି ଦରକାର ସେତିକି ମୋବାଇଲ ଯଦି
ମୋବାଇଲ ରେ ଆପଣଙ୍କୁ କଣ ସବୁ ସୁବିଧା ଦେଇପାରିଥାଏ ଆଉ କଣ ସବୁ ଅସୁବିଧା ଦେଇପାରିଥାଏ?
ଅସୁବିଧା ଆମେ ଯଦି ମୋବାଇଲ ଭଲ ଶିଖିବାର ଅଛି ପାଠ ପଢିବାର ଅଛି ମୋବାଇଲ ରେ ଆମକୁ ବହୁତ ଆଉ ଯଦି ଗୁରେ ଛୁଆ ଅଛ
ମୋବାଇଲ ଆମର ଆଜ୍ଞା ଶୁଣନ୍ତୁ ମୋବାଇଲ ଯେମିତି କି ଆମର ଗୋଟେ ଆଗରୁ ଆଗରୁ ଫୋନ ନଥିଲା ଲୋକମାନେ କେମିତି ହଇରାଣର ସମ୍ମୁଖୀନ ହଉଥିଲେ ଆପଣ ଜାଣିଥିବେ।ସେତେବେଳେ ଗୋଟେ ବାହାଘର ବା କାମ ନିମନ୍ତ ପଇଲେ ଚିଠି ଲେଖ ଖୁଥିଲେ ବା ତାଙ୍କ ଘରେ ଯାଇକି ଲୋକମାନେ କହିକି ଆସୁଥିଲେ।କିନ୍ତୁ ଏ ସବୁ ମାନେ ଏବେ ସବୁ ସେ ସବୁ ନାହିଁ ମାନେ କାରଣ ମୋବାଇଲ ତାଙ୍କୁ ସେ ସବୁ ସୁବିଧା କରାଇ ଦେଇଛି। ଫୋନ କଲେ ମାନେ ନାଇଁ ଆମର ଆଜି ସେ ବ୍ରତଘର ହବ ହବ ବା ବାହାଘର ହବ ଆପଣ ଆସିବେ ଏମତି ସବୁ ସାଙ୍ଗେ ସାଙ୍ଗେ ଫୋନରେ ଇଏ ବହୁତ ସୁବିଧା ତାପରେ ବି ଆଉ ମୋବାଇଲରେ ପାଠ ପାଠପଢ଼ା ଯେଉଁ କୋରୋନା ଟାଇମ ରେ ଆମର ରହିଲା କୋରୋନା ଟାଇମରେ ପିଲାମାନେ ବହୁତ ସାହାଯ୍ୟ ପାଇଛନ୍ତି ଫୋନୁ ପାଠ ପଢା କିନ୍ତୁ ସେଟା ଗୋଟେ ମୋବାଇଲ ଟା ଗୋଟେ ନିଜ ଉପରେ ଡିପେଣ୍ଡ କରିଥାଏ। କାରଣ ମୋବାଇଲ ଟା ନିଜେ ହ ଆଜ୍ଞା ଆଜ୍ଞା ଶୁଣନ୍ତୁ ନିଜେ ଯଦି ଆମେ ଚାହିଁବା ମୋବାଇଲ ର ଖରାପ ଭାବରେ ଖରାପ ଇଏ କରିବା ମାନେ ଦେଖିଥିବେ କିନ୍ତୁ ଝିଅ ମାନଙ୍କର ଫଟୋ ନେଇ ନେଇକି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ପୁରା ଖରାପ ଇଏରେ ଆପଣ ଜାଣିଥିବେ। ଆଉ ତାପରେ ଆମେ ଯଦି ଚାହିଁବା ସେ ସବୁ କାହିଁ କରିବା ଆମେ ମୋବାଇଲୁରୁ ବହୁତ ଜ୍ଞାନ ଶିଖିପାରିବା ମୋବାଇଲରେ ସବୁ କିଛି ହିଁ ଅଛି। ଅଛି ମୋବାଇଲରେ ସବୁ ଭଲ ଜିନିଷ ଶିଖି ପାରିବା ଯିହା ମନ ଖରାପ କିନ୍ତୁ ତାକୁ ମୋବାଇଲ ଖରାପ ଯାହା ମନ ଭଲ ମୋବାଇଲ ଟା ତା ପାଇଁ ବହୁତ ଭଲ। ହ
ଆଉ କେବେ ଯାଆନ୍ତୁ ଥରେ ପୁରୀ ର
ନିହାତି ଭଗବାନଙ୍କ ଡୋରି ଲାଗିଲେ ଆମେ ନିହାତି ଯିବୁ। ବୁ ଦେଖିବା ଯାଉ ଭଗବାନଙ୍କ ଡୋରି
ହୁଁ ଆମ ଆମର ଆରଥରକ ଡୋରି ଲାଗିଥିଲାରୁ ଆମେ ଯାଇଥିଲୁ। କିନ୍ତୁ ଏ ବର୍ଷ ଭାବୁଥିଲ ଏତେ ବର୍ଷ ଭାବୁଥିଲ ଯିବୁ ବୋଲି ସେ କଲେଜ ତରଫରୁ ଆରଥରକ କଲେ କଲେଜ ତରଫରୁ ଯାଇଥିଲ ସ୍କାଉଟ୍ ଅଛି ନା।
ଆଜ୍ଞା ଆଜ୍ଞା।
ସେଇଥିରେ ଆମର ଆସିଥିଲା ହୋ ଛି ସ୍କାଉଟରେ ଯିଏ ଅଛନ୍ତି।ପ୍ଲସ ଥ୍ରି ଏବେ କରିବୁ ଆଡମିସ
ଆଡମିସନ କୋଉଠି କରିଛନ୍ତି ଆଡମିସନ?
ଫାଷ୍ଟ ସିଲେକ୍ସନ ରେଭେନ୍ସା ଆସିଥିଲା କରିବୁ ସେକେଣ୍ଡ ସିଲେକ୍ସନ ଅ ସେଟା ହଉଛି ଅଲଗା ଅନର୍ସ ରେ ଆସିଥିଲା। ଅନର୍ଷ ମୁଁ ପକେଇଥିଲି ପଲଟିକାଲ କିମ୍ ତୁ ଭୁଲରେ ଓଡିଆ ଆସିଥିଲା ସେଥିପାଇଁ ତାକୁ ଫ୍ଲଟ ମାରିକି ସେ ସେ ସେକେଣ୍ଡ ସିଲେକସନରେ ଆସିବା ପାଇଁ ପଲଟିକାଲ ସାଇନ୍ସ ତେଣୁ ରଖାହେଇଥିଲା।କିନ୍ତୁ ସେ କେଣ୍ଡ୍ ସିଲେକ୍ସନରେ ଏବେ ଯୋଉ ସରକାର ଯୋଉ କରିଛନ୍ତି ପିଜି କେଜି ଟୁ ପିଜି ଯଉ ଫ୍ରି ହେଇଯିବ ହଁ ସେ ସେଥିଲାଗି ସେ ଯୋଉ ସାସଂ ପୋର୍ଟାଲ ଅ ଅପଡେଟ ପାଇଁ ସେକେଣ୍ଡ ଶିଲେକ୍ସନ ପଅର ଦିନ ଆସିଥାନ୍ତା କିନ୍ତୁ ସେ ଅପଡେଟ ଥିପାଇଁ ସେ ହେଟାକୁ ସେକେଣ୍ଡ ସିଲେକ୍ ଟା ସେକେଣ୍ଡ ସିଲେକ୍ସନ ଟାକୁ ଟିକେ ସ୍ଥଗିତ ରଖିଦେଇକି ତାକୁ କେତେ ଦିନ ପରେ ଅପଡେଟ ପରେ ସେ ପୁଣି ସେକେଣ୍ଡ ସିଲେକ୍ସନ ଆସିବ ଆଉ।
ହଉ ବହୁତ ବଢିଆ କଥା ଆଉ। ହ ଭଗବାନ କରନ୍ତୁ ପାଠ ପଢ ଭଲ ମଣିଷ ହୁଅ।
ହ ସେକେଣ୍ଡ ସିଲେକ୍ସନ ଆସିଲେ ତାପଛରେ ଯିବ ଆଡମିସନ। ତହିଁ ଆଉ କିନ୍ତୁ ଆରଥରକ ଯୋଉ ପୁ ପୁରୀ ଯୋଉ ରଥଯାତ୍ରା ବୁଲି ଯାଇଥିଲୁ ବହୁତ ଭଲ ଠାକୁରଙ୍କ ଏଇଆ ଯବୁ ହଉ ଯାହାହୋଉ ବୁଲିଦେଇକି ପଳେଇ ଆସିଲୁ କିନ୍ତୁ
ଟାଣିପାରିଲ?
ହଁ ହଁ ହଁ ବଳଭଦ୍ରଙ୍କ ରଥ ଟାଣିଥିଲୁ କିନ୍ତୁ ଭାବୁଥିଲୁ ଜଗନ୍ନାଥଙ୍କ ର ରଥ, ଜଗନ୍ନାଥଙ୍କ ରଥ ଟାଣି ପାଇଲୁନି ଏଇଟା ଦୁଃଖ ଲାଗିଲା କିନ୍ତୁ। କିନ୍ତୁ ଭିଡ ବହୁତଥିଲା ନା ।କିନ୍ତୁ ଆମର ଯୋଉ ଡ୍ୟୁଟି ପଡିଥିଲା, ଆମର ଯୋଉ ଡ୍ୟୁଟି ପଡିଥିଲା। ଥିଲା କିନ୍ତୁ ରଥ ଚାରିିକର ଯୋଉ ପୋଲିସ ରୁହନ୍ତିନି? ଘେରକି ପୁରା ସବୁ।
ଟିକେ ସାଉଣ୍ଡ ଆସୁଛି ବନ୍ଦ କରନ୍ତୁ।
ହଁ ସେ ଯୋଉ ରଥ ଚାରିଙ୍କର ଯୋଉ ପୋଲିସ କଡନ କରିକି ଦୋଉଡି ଧରିକି ଘେରଇକି ରୁହନ୍ତି।
ଆଚ୍ଛା।
ତାରି ଭିତରେ ଆମର ଡ୍ୟୁଟି ପଡିଥିଲା।ସେଇ ଯୋଉ ରଥ ପାଖରେ ଜଗନ୍ନାଥଙ୍କ ରଥ ଭିତରେ ସେ ଯୋଉୁ-ହଁ କିନ୍ତୁ ଭଗବାନଙ୍କ ଦର୍ଶନ ହେଇଗଲା। ରଥ କିନ୍ତୁ ଟାଣି ହେଲାନି ଟିକେ ଜଗାର।
ଡୋରି ନଥିଲା, ଆଉ ହଉ ଠିକ ଅଛି ଆଉ କେବେ ଯିବେ ବୁଲାବୁଲି କରି ରଥ ନିହାତି
ଭାବୁଥିଲୁ ଏଇ ବର୍ଷ ଭାବୁଥିଲୁ ଏଇ ବର୍ଷ ଯଦି ହୁଏ ତାହେଲେ ଯିବୁ ବୋଲି କିନ୍ତୁ ଭାବୁଛି ଡୋରି ଲାଗିନି ଏ ବର୍ସ ଯାଇ ହବନି।ଟିକେ କଲେ ଯଦି ସେଇ, ସେଇ ସେମ୍ କଲେଜ ହେଇଥାନ୍ତା, ପ୍ଲସ୍ ଥ୍ରୀରେ ଯଦି ଶୀଘ୍ର ଆଡ଼ମିସନ୍ ହେଇସାରଥାନ୍ତା। ତାହେଲେ ସେଇ କଲେଜରେ ନଟି କିଛି ଆସିଥାନ୍ତା।ଆ-ସ୍କାଉଟ୍, ସ୍କାଉଟ୍ ରୁ, ଷ୍ଟେଟ୍ ସ୍କାଉଟ୍ ଗାଇଡ ରୁ ସେ ସବୁ କଲେଜ ର ଯୋଉ, ଯୋଉ କଲେଜରେ ସ୍କାଉଟ ଅଛି, ସେଇ କଲେଜକୁୁ ତାଙ୍କ ନୋଟିସ୍ ଦେବେ କି ପୁରୀ, ରଥଯାତ୍ରା କ୍ୟାମ୍ପ ଆସିଛି, ଆପଣ ମାନଙ୍କ କଲେଜ ରୁ ଦଶ, ଦଶଟା ଛୁଆ କି ପନ୍ଦର, ପନ୍ଦରଟା ଛୁଆ କି କେତେଟା ଛୁଆ ଆପଣ ଧରିକି ଆସନ୍ତୁ। ସେଠି ଗଲେ ଆମର କଣ କାମ ନା? ଆମର ସେଠି ଯୋଉ ଭିଡ ହଉଛି ।ଲୋକମାନେ ଯୋଉ ସେନ୍ସଲେସ୍ ହୋଇଯାଉଛନ୍ତି, ଭିଡ଼ ଭିତରୁ ତାଙ୍କୁ ଆଣିକି ଆମ୍ବୁଲାନ୍ସ ପାଖରେ ପ ପହଁଞ୍ଚିବ, ନହେଲେ ହଉଛି ଯୋଉ ତାଙ୍କ ଲୋକମାନଙ୍କ ଉପରେ ପାଣି ସ୍ପ୍ରେ କରିବ ସେଠି ଯେମିତି ପାଣି ସ୍ପ୍ରେ ହେଉଛି। ସେମିତି ପାଣି ସ୍ପ୍ରେ କରାଇବ, ଲୋକମାନଙ୍କ ପାଖରେ ଖାଦ୍ୟ ଆଣିକି ପହଞ୍ଚେଇବ।
ବଢିଆ କଥା। ତାଲେ ଏମିତି ସବୁ ଯାଇକି, ମାନେ ସବୁ ସାହାଯ୍ୟ ସହଯୋଗ କରିବାରେ ଗୋଟେ ଆପଣଙ୍କୁ ଭଲ ସୁଯୋଗ ମିଳିଥିଲା ଆଉ।
ହଁ। ତା-ତାପରେ ବି ଯୋଉ ସେଠି ଯୋଉ ଗଲେ ଅନ୍ୟନ୍ୟ ମାନେ ବାହାର ଷ୍ଟେଟ ରୁ, ଆର୍ଥରକ ଯୋଉଟା ପଡିଥିଲା ଆମର ଷ୍ଟେଟ୍ ଲେବୁଲ ପଡେ ।କିନ୍ତୁ ଆର-ଆର-ଥରକ ପଡିଥିଲା ନେସ୍-ନେସ୍ ଖେଳ ଲେବୁଲ୍ ଆମର ବାହାରୁ ଆସିଥିଲେ।ଇଉପି ରୁ ଆସିଥିଲେ। ଛୁଆ ଆସିଥିଲେ ଆଉ ଏମିତି ପଞ୍ଜାବ ରୁ ନା କୋଉଠି ଆସିଥିଲି ଏମିତି ଛୁଆ ଦି ତିନିଟା ଜାଗାରୁ ଆସିି ବାହାର ଛୁଆଙ୍କୁ ଆଉ ବାହାର ଷ୍ଟେଟ୍ ଛୁଆଙ୍କ ସହିତ ମିଶ-ମିଶିଲେ ବି ବହୁତ ଖୁସି ଲାଗିବ। ତାପରେ ବାହାର ଡିଷ୍ଟ୍ରିକ୍ଟ ଛୁଆଙ୍କ ସହିତ ମିଶିବୁ
ହଁ। ନୂଆ, ନୂଆ ଫ୍ରେଣ୍ଡ ହବା, ନୂଆ କଥାବାର୍ତ୍ତା ବହୁତ ବଢିଆ ଲାଗିବ। ସାଙ୍ଗଠୁ ତ
ତାଙ୍କ ଭାଷା ବିଷୟରେ ଆମେ ଜାଣିପାରିବା, ସିଏ ଆମ ଭାଷା ବିଷୟରେ ଜାଣିପାରିବେ। ତାଙ୍କ, ତାଙ୍କ ବିଷୟରେ ଏମିତି ଏମତି ହେଲେ ଡିଷ୍ଟ୍ରିକ୍ଟ, ଡିଷ୍ଟ୍ରିକ୍ଟ ଭିତରେ ଯୋଉ ସମ୍ପର୍କ ରହିବ। ଷ୍ଟେଟ୍ ଷ୍ଟେଟ୍ ଭିତରେ ସମ୍ପର୍କ ରହିବ ।ଏମିତି ଗୋଟେ ଅଛି ଆଉ। ତାପରେ ଆମର ଯୋଉ ଯୋଉ ରହିଲା, ସେଟା କଣ ସମସ୍ତଙ୍କୁ କେମିତି ସାହାଯ୍ୟ କରିବା। ସମସ୍ତଙ୍କୁ କେମିତି ଭଲ ଚାହିଁବା, ଏମିତି ଆମର ଚାଲିଥାଏ ଆଉ।
ବୋହୁତ୍ ବଢିଆ କଥା।
ହାତ
ଏତେ ସବୁ ସାହାଯ୍ୟ କରିଥିଲେ, ଯାଇକି ଜଗନ୍ନାଥ କୃପା ତମ ପାଖରେ ଥାଉ। ଆଛା ହୋଉ। ଏବେ ଖାଇବା ପିଇବା ସରିଲାଣି?
ଦିଦି ଆପଣଙ୍କର ବି ଡୋରି ଲାଗୁଥରେ। ଆପଣଙ୍କର ବି ଡୋରି ଲାଗୁଥରେ ।ଆପଣ ବି ଯାଆନ୍ତୁ ବୁଲିକି ଆସନ୍ତୁ।
ଆଚ୍ଛା। ହଉ ଏବେ ମୁଁ ଟିକେ ରଖୁଛି ।ଆପଣଙ୍କୁ ପରେ କଲ କରୁଛି।
ଆଜ୍ଞା ଆଜ୍ଞା ।ଧନ୍ୟବାଦ।